ହ୍ୟାଲୋ।
ହଁ କଣ କରୁଥିଲ?
ମୁଁ ଶୋଇଲିି ଆଉ ଆପଣ ଖାଇସାରିଲେଣି?
ହଁଁ ଖାଇକି ଏବେ ଆଇଲି।
ହଁ କଣ ଖାଇଲେ ରାତିରେ?
ଏଇ ଭାତ ଆଉ ଚିକେନ ଆଜି ବୁଧବାର ଥିଲା ଆଉ
ଓ ହ। ଆପଣ ବୋଧେ ମାନେ ମେସରେ ରହୁଛନ୍ତି ସବୁ ସାଙ୍ଗ ମାନେ ମିଶିକି ନାଇ ଏକା ରହୁଛନ୍ତି। ଘ
ଲାଗି ରହୁଛି। ହଁ।
ଆଉ ବୁଲାବୁଲି ମାନେ ସବୁ ୱିକେଣ୍ଡ ରେ ହଉଥିବ।
କଣ କହିଲ?
କହିଲି ବୁଲାବୁଲି ସବୁବେଳେ ହଉଥିବ ସେଇଠି।
ହଁ ଏ ସେମିତି ବୁଲାବୁଲି ଏମିତି ହୋଉଚି ଆଉ ଟିକେ ମାନେ ମୁଭି ଦେଖିବା ପାଇଁ ପଳୋଉ। ଏ ବୁଲାବୁଲି ପଳାଉ।
ହୁଁ।
ଆଜ୍ଞା। ଆଉ। ତମେ ଖୁଦୁରୁକୁଣି ଓଷା ଥିବ ତ ଖୁଦୁରୁକୁଣି ଓଷା।
ଆମର ହଁ ଅଛି ଯେ
କେମତି କଣ କର।
ପୁଣି ଏମିତି ରତ ବ୍ରତ ହୁଏ ଗୋଟେ ତାପରେ ମାତାଙ୍କୁ ପୂଜା ହୁଏ। ବହି ବୋଲା ହୁଏ ମାଙ୍କ ବହି
ହୁଁ।
ହଁ। ଅଛି।